ହ୍ୟାଲୋ ହଁ କଣ କରୁଚୁ?
ହେଇ ବସିଚି ଆଉ।
ଓହୋ ଆଉ ଖାଇସାଇଲୁଣୁ?
ହଁ ଖାଇ ସାରିଲିଣି।
ହ ଓହୋ ମୁଁ ଏପର୍ଯ୍ୟନ୍ତ ଖାଇନି ଆମ ଘରେ ଆଜି ଏବେ ଏତେ ଭଲ ଖାଇବା ହେଇନି ମୁଁ ସେଥିପାଇଁ ଖାଇନି ଖାଇବି ଆଉ ଆଉ ଟିକେ ପରେ ଖାଇବି ଆଉ।
ଓହୋ।
ମତେ ଟିକେ ଆଇଁଷ ଖାଇବାକୁ ବେଶୀ ଭଲ ଲାଗେ। ତ ଆଇଁଷ ମାନେ ମାଛ ତ ଛାଡ଼ିଦେଲା ପରେ ମୋତେ ଟିକେ ଚିକେନ୍ କଷା ଟିକେ ଚିକେନ ଝୋଳ ବି ନୁହଁ ଚିକେନ ଟିକେ କଷା ଲଭର ତ ଆମ ଘରେ ଟିକେ କିଛି ଦିନ ହେଲାଣି ଆଇଁଷ ହଉନି ନା ସେଥିପାଇଁ ମ- ମୋତେ ଟିକେ ଭଲ ଲାଗୁନି ଆଇଁଷ ନାହିଁ ବୋଲି ମୋତେ ଟିକିେ ଭଲ ଲାଗୁନି ଖାଇବା ପାଇଁ ଆଉ।
ହଉ ହଉ କଣ ମଳ ମାସି ଚାଲିଚି ବୋଲି ଆଇଁଷ ହଉନି?
ମଳ ମାସ ନୁହଁ ଏବେ ହେଇନି କେତେ ଦିନ ହେଲା କାହିଁକି ଆଣେ ହେଇନାହିଁ। ସେଇଥିପାଇଁ ଆଉ। ଆଉ ତମ ଘରେ ବିତ କଣ ଆଜି କିଛି ଆଜି ତ ନୁହଁ କାଲି କଣ ଆଇଁଷ ଫାଇଁଷ ହେଇଥିବ ବୋଧେ?
ମାଛ ତରକାରୀ ଆ ହେଇଥିଲା ଆଉ ଅଣ୍ଡା ଝୋଳ। ହ
ଓହୋ ତୁ ଏବେ କୋଉ ଘରେ ଶୋଇଚୁ ଯୋଉ ଘରେ ଏସି ଲାଗି ସେ ଘରେ ଶୋଇଚୁ ନା କୋଉ ଘରେ ଶୋଇଚୁ?
ହଁ ଯୋଉ ଘରେ ଏସି ଲାଗିଚି ସେଇ ଘରେ।
ଓହୋ। ନା ନା ମାନେ ତୁ ଯୋଉ ଘରେ ଅଛୁ ନା ଯୋଉଠି ଜବ କରୁଚୁ ସେଇଠି ଅଛୁ?
ମୁଁ ଯୋଉଠି ଜବ୍ କରୁଚି ସେଇଠି ଅଛି।
ଓହୋ। ବିଶ୍ୱାସ କର ସେ ଯୋଉ ପିଲାଟା ଭଏସ୍ ତତେ ତ ମୁଁ ଶୁଣେଇବି ପୁରା ପା ସେ ସେକେଣ୍ଡ କଣ୍ଠ ପୁରା ସେକେଣ୍ଡ କଣ୍ଠ।
ଓହୋ।
ପୁରା ଏକୁରେଟ୍ ପା କଫି ଟୁ ପେଷ୍ଟ କେଇ କ ହିବେନି ସେ ଭଏସ୍ ତାର ନୁହେଁ ବୋଲି କେହି କହିବେନି ମୁହଁ ଟା ବି ସେମ୍ ଆସୁଚି। ତାଙ୍କ ଦିଇ ଜଣଙ୍କର ମୁହଁ ବି ସେମ୍। ଆମ ଘରେ ଏପର୍ଯ୍ୟନ୍ତ ଖାଇବାକୁ ବଢ଼ା ହୋଇଇନି ମୁଁ ପଦାରେ ଟିକିଏ ଥଣ୍ଡା ପବନ ଖାଉଚି।
ହୁଁ ହୁଁ ଥଣ୍ଡା ପବନ କୁ ଅନୁଭବ କରୁଚୁ।
ନା ନା ଆଜି ଟିକେ ବର୍ଷା ହବାର ଥିଲା ନା। ତ ବର୍ଷା ଟା ଯେହେତୁ ହେଇନି ପବନ ଟା ଟିକେ ଟିକେ ଥଣ୍ଡା ଥଣ୍ଡା ଦଉଚି। ସେଇଥିପାଇଁ ଟିକେ ଥଣ୍ଡା ହାୱା ରେ ବୁଲୁଚି ଆଉ।
ଓହୋ।
ମୁଁ ଏଇନା ତମ ଘର ପା ତମ ଘର ତ ଯାଇଁକି ବହୁତ ଦୂରରେ। ତ ପିଇସି ଘରଟା ଏ ପାଖରେ ତମ ପିଇସି ଘର ତ ପିଇସି ଘର ଯଉଠି ହେଲା। ତମ ପିସି ଘରଠୁ ଗୋଟେ କଳା ଷଣ୍ଢ ଟେ ଆଉଚି ମାନେ ସିଆଡୁ ମାନେ ତାକୁ ଦେଖିକିନା ମୁଁ ଡରିଗଲି ପୁରା।
ଓହୋ
ଗାଁରେ ସବୁ ସେଇଭଳିଆ ସେଣ୍ଢ ଆଉ।
ହଁ ଗାଁ ରେ ସବୁ ଷେଣ୍ଢ। ସେଣ୍ଢ, ଗାଈ, ଛେଳି ଏଇ ସବୁ ଗାଁ ରେ ଆଉ ହଁ ମେଣ୍ଢା, ଗାଈ ମୁଁ ପା ଆଜି ସକାଳୁ ସକାଳୁ ଓଟୋ ଦିଟା କ ଆମ ଗାଁ ରେ ଦେଖିଲି।
ହଁ।
ଆମ ଗାଁକୁ ଆସିଥିଲି, ମୁଁ ପୁଣି ଧାନ ଦେଲି ଖାଇବା ପାଇଁ ଖାଇକି ଗଲେ। ବହୁତ ବୋଧେ ତୁ ଆଜି ଥକା ହେଇଯାଇଛୁ ତତେ ନା ମର ନିଦ ପରେରେ ନିଦ ଆସୁଛି ମୁଁ ଏତେ ଜଲଦି ଶୋଇବା ପିଲ ତ ନୁହଁ?
ନାଇଁ ମୁଁ ଟିକେ ବି ବେଳୁ ଶୋଇ ପୁଛି ମୋ ଆଖି ତଳ
ଓହୋ। ଜଲଦି ଶୋଇବା କଥା ନୁହେଁ ନା ତ ଆଉ ଫୋନ୍ ଟିକେ ବି ତ ଟିପିଇବୁ ଫୋନ ଟିକେ ବି ତ ଧରିବୁ ନା ମୁଁ ସେ ଲଦି ତ କଣ ଆସିବ, ଏତେ ଜଲଦି ହାଇ ମାଇଲାଣି
ନାଇ। ସେମିତି ନିଦ ଟିକେ ଟିକେ ଲାଗୁଛି ଆଉ। ମୁଁ ଚାରିଟା ବେଳେ ଶୋଇ ପଡିଥିଲ ନା ନିଦ ଏଟା ଆଉ ଲାଗୁଛି।
ଓହୋ ମିଶିକି ସବୁ ଶୋଇଛ ନା? ଏକୁଟିଆ ତୁ ଶୋଇଛୁ?
ନା ଆମେ ତବୁ ମିଶିକି ଶୋଇଛୁ।
ସେଇ ଓହୋ। ପାଖାପାଖି ହେଇକି ସବୁ ଶୋଇଛ ଆଉ ନା?
ହଁ ଦିଟା ବେଡ଼ ପଡ଼ିଛି, ମୁଁ ଆଉ ମୋ ସଙ୍ଗାତ।
ସଙ୍ଗାତ। ଆଉ ମୁଁ କିଲଲି ଜାଗା ରଖୁନୁ ମୁଁ ଯିବି। ଆସ ମୋ ପାଇଁ ଗୋଟେ ଟକିଆ, ଗୋଟେ ବେଡସିଟ ତ ରଖ ଆଉ ଷ୍ଟାଣ୍ଡ ଫାନ କିଛି ଲାଗିଛି ନା? ହଁ। ଆଉ ତାହେଲେ ଭଲ ହେଲା, ମୁଁ ଗରମ ହଉଛି ମୁଁ ଜମା ଶୋଇମିନି, ମୁଁ ଯାଉଛି ତୁ ଜାଗା ରଖ ଆଉ।
ହୁଁ ହଉ ଆସ।
ଏ ଯେଉଁ ଗରମ ହେଉଛି, ଘରେ ଜମା ଶୋଇ ହେଉନାହିଁ। ଇଏ ଘରେ ଶୋଇବ ମୋର
ହଁ।
ଏଇ କମ୍ପ୍ୟୁଟର ଖାଲି ଗୋଟେ ଗେମ୍ ଖେଳୁ ଖେଳୁଥିଲୁ ହେଲା ଯଦି ଖେଳୁଥିଲୁ କଣ ହେଇଛି ନା ମୁଁ ହାରିଗଲି। ମୋତେ ଖାଲି ଲଗେଇଛନ୍ତି ଆଇସ୍କ୍ରିମ୍ ଦେ, ଆଇସ୍କ୍ରିମ୍ ଦେ, ଆଇସ୍କ୍ରିମ୍ ଦେ। ପାଞ୍ଚ ଜଣଙ୍କୁ ପଚାଶ ଟଙ୍କା ଖର୍ଚ୍ଚ ହବ ଆଇସ୍କ୍ରିମ ଦେ, ମାନେ ହଉ ଖାଇବ ଆଉ। ମୁଁ ଯେତେବେଳେ ପଦକ ଯାଉଛନ୍ତି, ମୋତେ ଖାଲି କାଉଛନ୍ତି ଆଇସ୍କ୍ରିମ୍, ଆଇସ୍କ୍ରିମ୍, ଆଇସ୍କ୍ରିମ୍। ମୁଣ୍ଡ ଏତେ ଜୋରେ ବିନ୍ଧିଲାଣି, ମାନେ ହଉ ଆଉ ହଉ ଖାଇବ ଆଉ।
ଓହ।
ତତେ ଆଇସକ୍ରିମ ର କୋଉ ଫ୍ଲେଭର ଟା ଖାଇବାକୁ ଭଲ ଲାଗେ?
ମତେ ଆଇସ୍କ୍ରିମ ରୁ ଅରୁଣ ଆଇସ୍କ୍ରିମ୍ ଭଲ ଲାଗେ, ଆଉ ଅମୁଲ ଆଇସ୍କ୍ରିମ୍ ଭଲ ଲାଗେ। ଅମୁଲ ମ ସେ ଯୋଉେ ଚୋକଲାଟେ ର କୋନ ବାଲା ଟା ଭଲ ଲାଗେ। ଆଉ ଡବା ବାଲା ଭଲ ଲାଗେ।
ଓହୋ।
ଓ ହଁ। ଏଇ ଗରମ ଇଏକୁ ଆଇସ୍କ୍ରିମ ଆଉ ଥଣ୍ଡା ଟିକେ ନହଲେ ଭଲ ଲାଗିବନି।
ନାପା ସେଇ ତ ଯିବନ ଆଉ ଇଚ୍ଛା ତ ହଉନି କିଛି ଖାଇବାକୁ କିଛି ପିନ୍ଧିବାକୁ କିଛି ବୁଲିବାକୁ।
ତୁ ତତେ ଇଚ୍ଛା ହଉନି ରଜରେ ଟିକେ ମେକଅପ୍ ନବା ପାଇଁ ଟିକେ ଆଇବ୍ରୋ ସେପ୍ କରିବା ପାଇଁ? ମେ କପ ଆଇବ୍ରୋ ଫାଇବ୍ରୋ ସେପ୍ କରିବା ପାଇଁ ଟି
ହଁ ସେ ଟିକେ ଆଇବ୍ରୋ ଟା ସେପ୍ କରିବି ଆଉ ଖାଲି ଆଉ।
ତ ଆମ ଗାଁରେ ଏତେ ଭଲ ହୁଏନି। କଣ ଆଉ ବେଶି ଇଏ କରିବା ଏ ଆଇବ୍ରୋ ଟିକେ ସେଭ୍ କରଲେ ଆମର ହେଲା।
ହଁ।
ଆଉ କଣ ଅଧିକା ଟା କରିବା ହଁ ଆମ ଗାଁରେ କୁମାରୀ ପୂର୍ଣ୍ଣିମା ହେଇଚି ହଁ ଆମେ ଟିକେ ଷ୍ଟାଇଲ ମାରିବା। ମୁଁ ତ ଆଉ କୁମାରୀ ପୂର୍ଣ୍ଣି ଭାବିଚି ଡ୍ରେସ୍ କିଛି କରିବିନି। ଯାହା କରିମି ନାହାନେ କୁମାର ପୁଣିମା ଦି ଚାରି ଦିନ ଦି ମାସ ଥିବା ପୂର୍ବରୁ ଗୋଟେ ଶାଢୀ ଟେ କରି ରଖିଦେମି। ସେ ଅଫଲାଇନ ଗୋଟେ ଭଲ ସାର୍ଟ ଦେଖି ଆଣିକି ଆଉ ବ୍ଲାଉଜଟି ବନେଇକି ରଖିଦେମି। ଆଉ ଡ୍ରେସ ଯଦି କରମି ଗୋ କଣ ଗୋଟେଖି ଗେ ଡ୍ରେସ ତ କରିନି ଗୋଟେ ଡ୍ରେସ କରିମି ମେନ୍ ଯଉ କୁମାର ପଡ଼ା ସେଦିନ ଗୋଟେ ସାଢ଼ି କରିମି।
ଆଉ ତମ ଗାଁ ରେ କୁମାର ପୂର୍ଣ୍ଣିମା କେମିତି ହୁଏ?
ଆମ ଗାଁରେ କୁମାରପୂର୍ଣି୍ମା ବହୁତ ଭଲ ହୁଏ କମ୍ପିଟିସନ୍ ହୁଏ ଏଠି ନାଚ ଗୀତ ହୁଏ ଟିକ କି ମାଇକି ବାଜିଲେ ଯେ ମୋତ ଟିକେ ଭାରି ଖୁସି ଲଗେ। ସେଇ ଦିନଟା ମତେ କାହିଁ ବେଶସି ଖୁସି ଲାଗିବ ମୁଁ ଜାଣି ପାରୁନି ମତେ ମାନେ ମୁଁର ହସ ବାହାରି ପଡିିବ ଆଉ। ମାଇ ମାଇକି ଆସିବ ମାନେ ମୁଁ ସେ ଜାଗା ଉପରେ ଥିବି କିଏ ଥାଉ ନଥାଉ ମୁଁ ଥିବି। ଏ ପର୍ଯ୍ୟନ୍ତ ମୋର କହିଁ ମୋ ମାନେ ମନରୁ ମାନେ ମୋର ମାଇକିଟା ମତେ ଭାରି ଭଲ ଲଗେ। କା ମାଇକି କଣ ମୁଁ ଜାଣିନି ମୁଁ ମାଇକି ମତେ ଭାରି ଭଲ ଲଗେ।
ହ ତାହେଲେ ତମେ ଗୋଟେ ମା ତମେ ଗୋଟେ ମାଇକ ବଲା ଦେଖିକି ଟିକେ ସାଙ୍ଗ କରିଦେଇଥାଅ।
ମାଇକି ବାଲା ମୋର କିଏ ସାଙ୍ଗହୋଉନାହାନ୍ତି। ମୁଁ କଣ କରିବି ମୁ ଗୋଟେ ଏମିତି ଫଟାକଫଳ ସେ ମନା କରୁଥ ସାଙ୍ଗ ହେବିନି। ମାନେ ଏପର୍ଯ୍ୟନ୍ତ କ ମାକି ଦେଖିେଲେ ମାନେ ମୋତେ ଭାରି ଇଛା ହୁଏ ମତେ ଇଚଛା ହୁଏ କି ଆଉ ମାଇକି ଟା ମାଇକି ମାନେ ମୁଁ କହିବି ମାଇକୀରେ କାହାର ଅଧିକାର ନାହିଁ।
ଓହୋ।
ମତେ ଭାରି ଭଲ ଲାଗେ ମାଇକି। ଏ ନାଚ ଗୀତ ଟିକେ ହୁଏ ଆଉ ମଜା ମସ୍ତି ଟିକେ ହୁଏ। ଏଇ ସବୁ ହୁଏ ଟିକେ ଭଲ ଆକାରରେ ଆଉ।
ଓହୋ।
ତୁ ଏଇଥର ଆସିଲେ ଆମ କୁମାର ପୁଣ୍ଣିଆକୁ ମାନେ ତୁ ଜାଣିପାରିବୁ ମାନେ କେତେ ଭଲ ମଜା ହୁଏ।
ହଁ।
ତୁ ତ ଆମ କୁମାରୀପୂର୍ଣାରେ ଏଇଥର ଏଇଥର ଯାହା ହେଇଯାଉ ତୁ କୁମାରୀପୂର୍ଣରେ ଆସେ ତୁ ନିଜେ କହିବୁ ସତରେ ବହୁତ ବଢିଆ ଲ କି ତୁ ନିଜକୁ ତମ ସହିଠ କେମିତି କଣ କୁମାର ପୂର୍ଣ୍ଣିମା ହୁଏ?
ହଁ ଆମ ଗାଁରେ ବି ଭଲ ହୁଏ କୁମାର ପୂର୍ଣ୍ଣିମା। ଡ୍ରେସ୍ ପିନ୍ଧୁ ବୁଲୁ ଖାଉ ପିଉ ଏ ସବୁ ଭଲ ହୁଏ ଆଉ। ମଜା ମସ୍ ଆମ ଦିନ ଯାଏ କଟିଯାଏ ବିତିଯାଏ ଆଉ।
ଓହୋ। ଯାହା ହଉ ଏଇଥର କିନ୍ତୁ ରଜ ତ ଆମର ଏଇଠି ଭଲ କିଛି ହେଇନି ଖାଲି ପଟା ଦୋଳି ଟିଏ ଲାଗିଛି, ଟି ଖେଳ ହବ ଆଉ ନନେ କିଛି ବି ଆମର ସେଠି ଭଲ ଆକାରେ ହେଇନି। ଏତେ ବି ଭଲ ହେଇନି ରଜ ମୋ ପାଇଁ ଏଥିରେ ରଜ ଏତେ ଭଲ ହେଇନି ଆଉ। କାଲି ତ ଆଠ ତାରିଖ, ଆଜି ଆଠ ତାରିଖ ବୋଧେ?
ହଁ।
କାଲି ନଅ ଧର ନଅ ଟାକୁ ଛାଡିଦିଅ ଆଉ, ନଅ ହଁ ଜାଣିକି ହାତରେ ରହିଲା ଦଶ ଏଗାର, ଦଶ, ଏଗାର ବାର, ତେର, ଚଉଦ ଛଅ ଦିନ ହାତରେ ଅଛି ଆଉ, ନଅଟା କୁ ଲଗେଇଲେ ଛଅ ଦିନି। ନଅଟାକୁ କାଟିଦେଲେ ପାଞ୍ଚ ଦିନ ଆଉ।
ହୁଁ।
ଆଉ ସବୁ ଡ୍ରେସ୍ ସିଲେଇ କରି ସବୁ ରଖି ସାରିଲୁଣୁ?
ନାଇଁ ଡ୍ରେସ୍ ତ ସିଲେଇ କରିନାହିଁ, ଗଲେ କରିବି ବୁଧବାର ଗୁରୁବାର ମୁଁ ଘରୁ ଗଲେ ସିଲେଇ କରିବି ଆଉ।
ବୁଧବାର ପଳେଇ ଆସିବୁ ବୋଧେ ନା ଛୁଟି ନେଇଯିବୁ ବୋଧେ ଆଉ ନା?
ହଁ ବୁଧବାର ଆସିବି ଯିବା ଆସିବା କରିବି ଆଉ।
ଆଉ ତୋମର ଛୁଟି ନହିଁ କି ରଜରେ?
ରଜରେ ଛୁଟି ଅଛି ତିନି ଦିନ।
ଆଉ ହେଲା ଏନଜୟ କରିବି ଟୋଟାଲି ଆଉ ଫଟୋ ଫଟୋ ଉଠେଇବୁ ନା ଏଥ ରଜରେ? କଣ ସେ ଛାତ ଉ ପରେ ଖାଲି ଫଟୋ ଉଠିଲା କୁହନ୍ତି, ବୁଲାବୁଲି କଲେ ଗୋଟେ ଭଲ ଜାଗାରେ ଗୋଟେ ଭଲ ଫୋନ୍ ଥିଲେ ଟିକେ ଭଲ ଲାଗିବ। ଗୋଟେ ଭଲ ଫୋନ୍ ହେଲେ ଗୋଟେ କ୍ୟାମେରାରେ କଣ ଅଛି ଯଦି ଟି କେ ଭଲ ଫୋନ୍ ଗୋଟେ ହେଇଗଲା ଗୋଟେ ଭଲ ଟିକେ ଫୋନ୍ ହେଇଥିବ, ତାହେଲେ ଟିକେ ଫଟୋ ଉଠେଇଲେ ଟିକେ ବେଶୀ ଭଲ ଲାଗିବ। ଆଉ ନହେନେ କଣ ଉଁ, ଭଲ ଫୋନ୍ ଥିଲେ କ୍ୟାମେରା କିଏ ପଚାରେ।
ହଁ।
ଭଲ ଲାଗନ୍ତା ଟିକେ ଫଟୋ ଉଠେଇବା ପାଇଁ, ଟିକେ ଭଲ ଲାଗନ୍ତା ଟିକେ, ତୋର କେଇ ସାଙ୍ଗସାଥି ନାଇଁ ନା କହୁନୁ ଟିକେ ନନେ ଆସି ଫଟୋ ଫଟୋ ଟିକେ ଉଠି ଦେଇ ପଳେଇ
ହଁ ଦେଖିଆ ରଜକୁ ମୋ
ଯାଆନ୍ତେ ଗୋଟେ ଭଲ ଗୋଡେ ଇଏ ପହ
ଖିବା କଣ କରିବା ଆଉ।
ଭଲ ତ ଜାଗା କିଛି ନାହିଁ ଏଇ ଆମ ଏଇ କୁକୁଡା ଫାର୍ମ ପଛୁଆଡକୁ ଟିକେ ବୁଲିବା ଆଉ କୁଆଡେ ବୁଲିବା। ସେମିତି କିଛି ଭଲ ଜାଗା ହିଁ ନାହିଁ, ଆଉ ଆଇବ୍ରୋ ସେଭ୍ କୋଉଠି କରିବୁ? ଏଇ ମାର୍କେଟ୍ ରେ ଆଉ ନା ସେ ପାଖେ ପାଖାପାଖି କୁଆଡେ କରିବୁ ଆଉ।
ହଁ।
ଓ ହୋ।
ଆଖପାଖରେ କୋଉଠି ଆମ ଏଇ ପାଖଆଖରେ କୋଉଠି ଦେଖି
ହଁ ପାଖଆ ଖର କୋଉଠି କରିବି ଆଉ ଦୂର ଜାଗା କୁଆଡେ ଯିବେ ପାଖ ଆଖରେ କୁଆଡେ ଟିକେ ଦେଖିକି କଲେ ଆଇବ୍ରୋ ସେପ୍ ଟା। ଭଲ ଯିଏ କରୁଥିବ ତା ପାଖରେ ଯାଇ କରିବା କଥା ଆଉ କଣ।
ହଁ।
ହୁଁ, ହୁଁ ଆଉ ତୁ କାଲି ଫାଙ୍କା ଅଛୁ? ତୁ ଦିନରେ ଫାଙ୍କା ରହୁନି ବୋଧେ ଟୋଟାଲି ନା? କେବଳ ରା
ହଁ ରାତିରେ ଫାଙ୍କା ଅଛି, ଦିନରେ ଆଜି ଯେହେତୁ ଆମର ଡକ୍ଟର୍ ବାରି ଥିଲା ଆଜି ଟିକେ ମୁଁ ବ୍ୟସ୍ତ ଥିଲି। ଆଉ କାଲି ତ ମଙ୍ଗଳବାର କାଲି ମୁଁ ଦିନ ସାରା ଫାଙ୍କା ହିଁ ଅଛି
କାଲି ଦିନ ସାରା ଫାଙ୍କା ଅଛ
ହଁ ଦଶଟାରୁ ଵ ମାରଟା ଗୁଡ଼ାନ ତଙ୍କାଲ କାଲି ମଙ୍ଗଳବାର ନା ଯେହେତୁ ପେସେନ୍ ମେସ କିଛି ଆସିପାରୁନାହାନ୍ତି
ହ ମୁଁ ଯଦତି କାଲି ତୋତେ ଦଶଟା ଏଗାର୍ଟା ଏଗା ସାଢ଼େ ଦଶଟା ଏଗାର୍ଟା ଭିତ ମତରେ ହଉ ଛାଡ଼ ସାଢ଼େ ଦଶଟା ବି ଛାଡ଼ ମ ମୁଁ ତ ଏଗାରଟାରେ ଫୋନ୍ କରିବମି ଏଗାରଟାରେ ଫୋନ୍ କଲେ ତ ଉଠିବୁ ନା ଏଗାରଟାରେ ଫୋନ କରିବି ଆଉରେ ଫାଙ୍କା ବି ହେମି ନ୍ତେ ଫୋନ କରିବି ଆଉ ହଉ ହଉ ଆଉ ଆଉ ଶୋଇବୁ କେତେବେଳେ ଏବେ
ହଁ ଟାଇମ ହେନ୍ ତ
ଇତା ହଁ ଏଇଟା ବି ତ ଆଖି ତଳ ଟା କଳା ପଡୁଛି ଓହୋ ହଁ ଏବେ ଜଲଦି ମୁଁ ବି ଶୋଇ ପଡୁଛି ଏଠି ବର୍ ସ୍ ତା ଟିକେ ପକେଇଲେ ବେଶୀ ଭଲ ଲାଗନ୍ତା କିନ୍ତୁ ଆଗଠାରୁ ଟିକେ ଗୁଳିୁ ଗୁଳି କମିଯାଇଛି ଏବେ ନା ଟିକେ ଗୁଳିୁଗୁଳି ଆଗଠାରୁ କମିଯାଇଛି ନୁହଁ ହ୍ୟାଲୋ ଖାଇବା ପିଇବା କଣ ହେଇଥିଲା ହଁ ମୁଁ ସେଇ କଥା କହିଲି ପା ମୁଁ କହିଲି ଯାହା ହଉ ଏବେକା ଯୋଉ ଗରମ ହଉଛି, ତାଠାରୁ ମାନେ ଆଜି ଟିକେ ବେଶୀ କମ୍ ଗରମ ହଉଛି। ଟିକେ ହେଲେ କମିଯାଇଛି, କ ଗୁଳୁଗୁଳି ଟା ଟିକେ କମିଯାଇଛି, ନହେନେ ଏଇ ଯୋଉ ଗରମରେ ଛିଡ଼ା ହେଇହିଁ ହଉନି।